ହ୍ୟାଲୋ।
ହଁ ଗୋଡ଼ ହାତ ନଉ
ମୁଣ୍ଡଟା କଣ କରୁଛନ୍ତି ଦିଦି?
କଣ କରିବୁ ଏଇଠି ବସିଛି ଆଉ।
ହୁଁ,
ଖାଇ ପିଇକି ରେଷ୍ଟ ନଉଛି ଆଉ।
ଏଇଟା ତ ଏଇ ଟାଇମ୍ ଟିକେ ରେଷ୍ଟ୍ ଟାଇମ ଆଉ କାମ କରିକି।
ହଁ ହଁ ଆମର କାମ କଣ ଆମେ ଖାଇବୁ ପିିଇବୁ ଆଉ ବସିବୁ ଆଉ କଣ କରିବୁ।
ହଁ
ତମେ କଣ କରୁଛ?
ମୁଁ ଏବେ ଏଇଠେ ରୋଷେଇ ସାରିକି ଥରେ ଶୋଇକି ପରସ୍ତେ ଉଠିକି ଖାଇକି ଫୋନ କରୁଛି ଆଉ।
ଅ ହ ନା ନା ବର୍ଷା ତ ଟୋଟାଲ ନାହିଁ ଖରା ତ ଦି ତିନି ଦିନ ହେଉଛି ଯେ ଭାରି ମାନେ ହଇରାଣ ଆ କଣ
ଓହୋ ଏ ବର୍ଷା ଟା ଉଠିଲାଣି ଘଡ଼ଘଡ଼ି ବି ଉଠିଲା
ଉଠେଇବି ନାହିଁ ଖରା ଏତେ ଜୋର ଯେ ବାହାରେ ପୁରା ଖାଲି ଗରମ ହଁ ହଁ ପବନ ହଉଛି।
ଆଜ୍ଞା।
ଆଉ ଆଜି କଣ ରୋଷେଇ କରିଥିଲେ?
ଆଜି ରୋଷେଇ ଅଣ୍ଡା ତରକାରୀ ହେଇଥିଲା ଆମ ଭାତ, ଡାଲି ଆଉ ଖଡ଼ାଶାଗ ବେସର ଦେଇକି ମସଲା ଦେଇକି ଆଉ
ଖଡ଼ା
ହଁ।
ଓ ହଁ ହଁ
ପୋଇ ପଡିିକି ସବୁ ଜିନିଷ ପଡିକି ହେଇଥିଲା ଆଉ।
ହଁ ହଁ ମତେ ସେ ମତେ ମତେ ଆମ ଶାଶୁକୁ ସେଗୁଡ଼ା ବହୁତ ପସନ୍ଦ। ଖଡ଼ା, ପୋଇ, କଖାରୁ ଡଙ୍କ
ହଁ କଖାରୁ ଡଙ୍କ ରାଈ ଭଲ ଲାଗେ। ଘଡ଼େଇଦୋବା ଚାଉଳ ଗୁଣ୍ଡ ପକେଇ ଖଡ଼ିବା ଭଲ ଲାଗେ ଖାଇବା ପାଇଁ
ହଁ ଆମ ବୋଉ କିନ୍ତୁ ଆ ମୁଁ ଯୋଉ ମାନେ ଯୋଉ ମୋଟା ମୋଟା ଛୁଇଁ ନୁହଁ କି ସେପଟେ କିନ୍ତୁ ଅରୁଆ ଚାଉଳ ଦେଇକି କରନ୍ତି।
ହଁ ହଁ। ଆଗକାଳ ଲୋକ ତ ହାତ ଟେଷ୍ଟ ବହୁତ। ହୁଁ।
ଆଉ ଏଇଗୁଡ଼ା ସବୁ ତ ଆମେ ଖାଇବାକୁ ଭଲ ହଉ କିନ୍ତୁ ଏମାନେ ନୁହଁ ମୋ ହଜବେଣ୍ଡ ଘରେକା ଏମାନେ ଖାଆନ୍ତି ନି।
ନା ସେ ମୋ ହଜବେଣ୍ଡ ଖାଇବେ ତ ତାଙ୍କର ଆଇଁଷ ଟିକେ ଭାତ ଖାଇ ଭଲ ନାହିଁ।
ହୁଁ ହୁଁ ହୁଁ ହୁଁ। ହଁ ବା ଏମାନେ ବି ସେମିତି ଆଉ ଆମେ ଟିକେ ଖାଇବାକୁ ଭଲ ପାଉ।
ହଣସଙ୍କୃୁ ଘଣି ବାାର ନ ଯାହାାଦବ ପାହା ଚଳିବା।
କିଏ?
ଦ୍ରୁବିଣୀ ମାନ
ହଁ ହଁ।
ହଁ ସ୍ତ୍ରୀ ଲୋକମାନେ।
ତଉ
ଆଉ ସେମାନେ ଖୁବ ପଢଳିବା ପାଇଁ ପସନ୍ଦ କରନ୍ତିନି ସ୍ତ୍ରୀ ଲୋକମାନେ ଏତେ ଯାହା ଅଛି ମୁଁ ଖାଇବା କାଇଁ ଫୋପାଡ଼ିବା।
କିନ୍ତୁ ପୁଅ ପିଲା ମାନେ ନୁହଁନ୍ତି।
ହୁଁ କଣ ବିି କହୁଥିଲ?
କଣ କହିଲେ?
କଣ ଗୋଟେ କହୁଥିଲି ଏ ରହିଗଲ ମଝିରେ
କିଏ ମୁଁ? ହଁ ମୁଁ କହିଲି ପୁ -ମାନେ ସ୍ତ୍ରୀ ଲୋକ ମାନେ ବହୁତ କଥାରେ କମ୍ପ୍ରମାଇଜ କରନ୍ତି କିନ୍ତୁ ପୁଅ ପିଲା କମ୍ପ୍ରୋମାଇଜ କରନ୍ତିନି?
କିଛି ପୁଅପିଲା କରନ୍ତି କିଛି ଜଣ ଅଛି ତା ଏଇ ଜିନିଷ ଟା ଦେଇଦିଅ।
ହଁ ହଁ ହଁ ହଁ।
ସମସ୍ତେ ସମାନ ନୁହଁନ୍ତି।
ହ
ଆ ସମସ୍ତେ ଘରେ ଭଲ ଅଛନ୍ତି ଛୁଆମାନେ?
ହଁ ହଁ ସମସ୍ତେ ଭଲ ଅଛନ୍ତି ହଁ। ଭଲ ଅଛନ୍ତି ସମସ୍ତେ।
ତାପରେ ତୋ ଟାକ୍ସ କେତେବାଟ ଗଲାଣି? କଲ ଟାକ୍ସ କଥା ହେବା ପାଇଁ। ଆଉ କେତେଟା ବାକି ଅଛି?
ହ କାହା କଥା କହୁଛ?
ଆପଣଙ୍କ କଥା।
ସେେ ସବୁ କଥାେ ଉଠାଅନି?
ଏ ଦରଠାନେନି?
ନାଇଁ।
ହଁ।
ହଁ।
ଦିଦି ତମେ କେତେ ଦିନ ହେଲା ଜନିଂ କରୁଛ।
ଏବେ ଆଉ।
ହୁଁ ହୁଁ ହୁଁ। ଏତେ ମୁଁ ଅବେ ବି ନୂଆ ନା ହାଇ ପାରିଲିନି ବଞଜଗହ
ହଁ ହଁ।
ଆପଣ କେଉ କେ ଜନିଂ କରିଦେଲେ ନା ନିଜେ ଆପ ରୁ ଦେଖିକି ନା ଆସୁଛି ନା ଯୋଉ ଫେସବୁକ ହରିକାରୁ ଦେଖଉଥିଲେ।
ନାଇଁ ନାଇଁ ମୁଁ ଏସବୁ ବିଷୟ ତ ଜାଣିନି କିଛି ଜାଣିନଥା
ହୁଁ। ସମସ୍ତେ ନା ତମେ ମତେ ଦେଖିନ କହିବ ଏଇଟା ଚେନ ସିଷ୍ଟମ ଆଉ।
ହ
ହ
ହଁ ରୋଷେଇ କଣ କରଥିଲେ ଆଜି?
ଆଜି ମାଛ ତରକାରି ଭାତ ହେଇଥିଲା। ପୁଅ ପାଇଁ ଡାଲି ହେଇଥିଲା ଚୁଙ୍ଗୁଡି ଭଜା ହେଇଥିଲା।
ହୁଁ ହୁଁ।
ବାପା ପେଟି ମାଛ ଆଣି ନଥିଲେ ପୁଅ ପାଇଁ ତ ସେ ଗୋଟେ ପେଟିରୁ ଅଧେ ଖାଇବ। ଆଉ ଚୁଙ୍ଗୁଡି ଆଣିଥିଲ ଆଉ।
ଆଜ୍ଞା।
ତମର ଆଜି କାହି ଆଇଁଷ ନେଇନ ମାନେ ରବିବାରେ ଖାଅନି ନା କଣ?
ନାଇଁ ଖାଉ ଅଣ୍ଡା ତରକାରୀ ପୁରା ହେଇଥିଲା ଆମେ ମାନେ ଖାଇ କର ଜାଆ ଯିଏ ନାହିଁ ସେ ସେ ଖାଉନାହନ୍ତି ଆଉ।
ଓହୋ।
ହୁଁ।
କାଇ କଣ ଦୀକ୍ଷା ନେଇଛନ୍ତି ନା କଣ?
ନାଇଁ ନାଇଁ ତ ଖେଲ ଖେଲେ ଖଉନା ଶିିବ ଙ୍କ ବାର ବୋଲି ନାଇ ହେଇଥରେ ଥାଉ ଅମିତି ଆଉ।
ଓହୋ।
ହଁ।
ଆଉ କୁଆଡାକୁ ବୁଲାବୁଲି କରି ଯାଇନା ଘରକୁ ଯାଇନ?
ତ କୁଆଡେ?
ମୁଁ କହିଲି ଘରକୁ ଯାଇନ ବୁଲିବାକୁ।
ଆମ ଘର ନାଇ ମାମୁଁ ହରକୁ ଯାଇଥିଲି ଆଉ
ଅ ହୋ।
ହୁଁ। ମାମୁଁ ହର ପାଖରେ ତ ଦଶ ପନ୍ଦର ପନ୍ଦର କିଲୋମିଟର। ହଲ ଯାଇକି ବୁଲିକି ଆସିଲି ରଜ ଝିଅ ପାଣି ଢାଳେନି ଏମା ଏଠି କି ଆ ଏଇଠି କି ଆ ହାଲୋ।
ହଁ।
ହୁଁ ଆଉ ତମ ଛୋଟିଆ ପୁଅଟେ ବୋଧେ?
ହଁ ମୋର ଛୋଟି ଏ ପୁଟେ ଦି ବର୍ଷ ଆଠ ମାସର ଆଉ।
ହୁଁ ହୁଁ।
ତମ ଝିଅ?
ମ ଝିଅ ବର୍ଷେ ହବ।
ଓହୋ।
ହୁଁ ଆମ ହଁ ଏଟା ତ ବୋତଲରେ ପାଣିରା ନଇଁ ଦୋଉଚି ସେ ଢ଼ଳି ଯାଉଛି ସେଇଥିପାଇଁ ମୋ ରାଗ ଚିଡୁଚି
ହଁ।
ହୁଁ।
ଯିଏ କଣ ଖାଇବନି ପୁଣି ବାହାର ଖାଦ୍ୟ ଖାଇବନି ତ ନାଇଁ
ହଁ ହଁ ସବୁ ଖାଉଚି ସବୁତ ଖାଉଚି ରାଗ ଫାଗ ଯାହାବି ହୋଉ ମାଗି ଫାଗି କିଛି ଭାବୁ ଟିକେ କ ଟିକେ ତା ପାଟି ଦବାଟା ନିଶ୍ଚିତ। ମାଏଗି ଖ ତ ରଖେ ଦୋଉନି ପୁଅ ଯେ ଚିଲେଇ ଦୋଉଚି ପୁରା ଯୋରେ ଦେ ବୋଲି।
କାହିଁକି?
ଖାଇବ ବୋଲି ଚିହ୍ନି ଗଲାଣି ଖାଇବା ଜିନିଷ।
ଓ ହୋ।
ହୁଁ।
ଚିନି ଫିନି ଦବନି ଛୁଆଙ୍କୁ କିନ୍ତୁ
ଆମେ ତାଳ ସିରି ଦୋଉଚି ଛତୁଆ ଫତୁଆ ଫତୁଚି ତାଳ
ତାଳୁଅ ଦିଅନ୍ତି ତ ଛୁଆଙ୍କୁ
ମିଶ୍ରି ମିଶ୍ରି ଯୋଉ ଆସୁନି ଗୋଟେ ଆଉ ଏ ଏମିତି ଆପଣ ମିଶ୍ରି ଆଜି ଥଣ୍ଡା ହବ ତାଳ ମିଶ୍ରି ଟା କେମିତି ଖାନ କି ପେଟ ଥଣ୍ଡା ରଖୁଚନ୍ତି।
ଓହୋ ନାଇଁ ପାଳୁଅ ବି ଛୁଆଙ୍କୁ ଦିଅନ୍ତି ପାଳୁଅ ଜାଣିଚ ନା ନାଇଁ।
ଜାଣିଛି ହେଟା କିନ୍ତୁ ଝାଡା ହେଲା ଦିଅନ୍ତି।
ନାଇଁ ସେ ପେଟ ଥଣ୍ଡା ପାଇଁକି ବି ପାଳୁଅ ଖାଲି ଖୁଆନ୍ତି।
ଉହୁ ମୋ ଝିଅ ହେରା ଖାଉନି ଘରା ଲି ଯେ ମୋ ମୁହଁକୁ ସିଧା ଫିଙ୍ଗିଲା ଗୁହଉରା ପା ରଖିବ ପାଟ୍ ରେ ପାଣି କଲା ପାଣି କଲେ ସିଧା ମ ରେ କଡିବ।
ଓ ହୋ।
ହୁଁ।
ଛୋଟ ଛୁଆ ଏଇଟା ଖାଲି ବାରିବେ ଏଇଟା ସେଇଟା
ହୁଁ।
ଖାଲି ବାରିବେ ଆଁ ତମ ହଜବେଣ୍ଡ କଣ କରୁଛନ୍ତି?
ସେ ବାଙ୍ଗଲୋରରେ ଅଛନ୍ତି ଆଉ।
ଓହୋ ତମେ ଏକୁଟିଆ?
ମୁଁ ଯାଇଥିଲି ଯେ ଏବେ ଆସିଚି ଆଉ ଘର ମାସେ ରହି
ଅହୋ।
ହୁଁ କ ଏପଡେ ଯିବିନି ସାତ ତାରିଖରେ ଫୁଣି ଆସିବେ ସେ ଆଁ ସାତ ତାରଖ ଅନିବର୍ଷରି ତ ଆଉ ଝିଅର ବର୍ଷ ପୁରାଣୀ ହୋଉଛି ଏଗାରରେ। ସେଇ ହିଁ ଖାଇସାରିଲିଣି। ହାଲୋ।
ହଁ।
ତମେ ଖାଇ ସାଇଲଣି?
ହଁ ହଁ ଖାଇ ପିଇ ସାରିଲାଣି ଖାଇ ପିଇକି ରେଷ୍ଟ ନୋଉଥିଲି ଆଉ।
ହଁ ହଁ। ସେଇଟା ପା।
ହ
ଉଁ ସବୁଆଡେ ଆଉ ନ ଖାଇ ଆମ ମାନ ପାଇଁ କା ଆଜି ଛୁଆ ମାନେ। ତ ତମେ ମିଶି କଣ କରିବରେ।
ହଁ।
ହୁଁ।
ଦମ ଧାଉ।
ଘରେ ସମସ୍ତେ ଶୋଇପଡିଛନ୍ତି।
ନାଇ ନା ବୋଉ ଆମର ଉଠିଲେ ଶୋଇପଡ଼ି। ପଛେ ଆମେ ଖାଇ ସାରିଲୁଣି
ଓହୋ।
ହୁଁ।
ଘରେ କିଏ ଶୁଅନ୍ତିିନି ଦି ପହରେ।
ହୁଁ ଆମେ ସମସ୍ତେ ଶୁଅନ୍ତି ଯାହା କ୍ରମଶ ହୁଏ ଛୁଆ ଗୁରାକ ଅଛ ଛୁଆ ରା ଖରା ରେ କେହି ଶୁଅ ନଶୋଇଲେ ଆମର ତ ହଉଚି ନ ଶୋଇଲେ ଆମର ମୁଣ୍ଡ ବିନ୍ଧିବ ତାଙ୍କେ ଗେରେ ଗେରେ ଲାଗବ। ସେ ଯାହା ହେଲେ ଗୋଟେ ଆମର । ବିନ୍ଧାହବ।
ଏବେ ଯେ ଶୋଇ ମତେ ଭଲ ଲାଗେ ଆମେ ଖେଳୁ ମୁଁ ଶୋଇବା ପାଇଁ ଚେଷ୍ଟା କରୁଛି ମତେ ନିଦ ହଉ ଛି ଲାଗୁଛି ଏ କିନ୍ତୁ ଶୋଇପାରିନି କଣ ପାଇଁ କେଜାଣି। ନାଇଁ। କଣ କରୁଣ ଗାଦି ଟା କୁ ଉଦା କରି କରି ଭ
ଓଃ।
ହେ ଥା ହିଆଡେ। ହୁଁ ଭାଇ ଡିଉଟିରୁ ଆସିବେଣି ବୋଧେ।
ହଁ ହଁ।
ନାଇ।
ଓ ହଉ ଏବେ ରଖିବା।
ହଁ ହଉ।
ହଁ।
ଟାଇମି ହେଇଗଲା ଟାଇମି।